ହ୍ୟାଲୋ। ଆ
କଣ କରୁଚ?
ଆ ଦିଦି ମୁଁ ହେଇ ବାହାରେ ଠିଆ ହେଇଛି।
ତମର ଡିଜେ ବାଜି ସାରିଲାଣି।
ହଁ ଆମର ଏବେ ହେଇ ଗଲା। ଆ କ ଦିଦି ତ ତମେ ବି କଣ କରୁଚ?
ଶୋଇଛି।
ଶୋଇଛ?
ହଁ।
ଖାଇ ସଇଲାଣି ଖାଇବା ସଇଲାଣି।
ଚୁଡା ସୁଆ ଖାଇଥିଲି। ବହୁତ ଭଲ
ଓ ହୋ ତମେ କରିଥିଲ?
ନା ମୋ ସାନ ଭଉଣୀ ବାଙ୍କୁ ପୋଡି ଦେଇଥିଲା।
କଣ କରିଥିଲେ?
ବାଦାମ ପକେଇଥା ପୋଡି ଦେଲା ସବୁ ବାଦାମ ଦେଖା ହେଇନିମାରେ
ଭଲ ଲାଗିଲାନି?
ଭଲ ଲାଗିଲା ଯେ କିନ୍ତୁ ଅଲଣା ଟିକେ ହେଇଯାଇଥିଲା ଆଉ।
ଓହୋ। ଆଉ ଆଜି ଯୋଉ ଶିବ ପାର୍ବନ୍ତୀଙ୍କ ଦିନ ଥିଲା ନା କଣ ଭୋଜି ଖାଇଛ?
ତମେ ଡାକିଥିଲ କି?
ହଁ ମୁଁ ବା କାଲି କହିଥିଲି ଆସିବା ପାଇଁ।
ହ କହିଥିଲ ଯେ ମାନେ ଡାକିଲ କି ତାପରେ ପୁଣି ଡାକିବା କଥାନି ତାମ ଖାଇଦେଇକି ଆଇଲ ଡାକିଥିଲ?
ହଉ ମୁଁ ଷ୍ଟାଟସ୍ ପକେଇଦେମି ତମେ ଦେଖିଦବ ପର୍ସଲ ହୋଇଗଲା ଆଉ। ଆମର ଆଜି ହେଇଥିଲା ଭୋଜି ହେଇଥିଲା ପାସ୍ ହେଇଥିଲା। ଆଉ ଘାଣ୍ଟ ବି ହେଇଥିଲା ଭାତ ଡାଲି ଖଟା
ଭାତ କଣ କହୁଛ?
ଠାକୁରଙ୍କ ପାଖରେ ଯୋଉଟା କରାଯାଏ ସେଇଟା ଭାତ କୁହାଯାଏ।
ହଁ ମୁଁ ନି ଏ ମୋର ଏତେଟା ନୋଲେଜ୍ ନାହିଁ। ମୁଁ ଖାଇଲି ଭା
ହେଲୋ।
ହଁ ମୁଁ ଖାଇଲି ଭାତ ଭାତ ଡାଲି ତ ସେ ପୁଣି ଭାତ ଡାଲି କରିଦେଲି।
ଆଚ୍ଛା। ବର୍ଷା ହେଇଥିଲା କିି ଆଜି?
ହଁ ଆଜି ଆମର ପୁରା ତିନି ଚାରି ଘଣ୍ଟା ପୁରା ନାଧିଛି ବର୍ଷା। ତମର ସେଠି?
ଆମର ତ ଭୟଙ୍କର ନାଧିଛି। ମୁଁ ସେଥିପାଇଁ ଭୟଙ୍କର ଭାବରେ ଶୋଇ ପଡିଥିଲି।
ସେଇଥିଲାଗି ଶୋ ପକୁଡି ଫକୁଡି ବୋଧେ ବରା ବରା ଖାଇଦିଇକି ଶୋଇପଡ଼ିଛ?
ଶୋଇତ ପଇଲି ଉଠିଲି ଏକା ଥରେ କେତେଟା ଛଅଟା ପରେ।
ଯାଆ ହଉ ତମର ଅଧାନିଦ କଟିଗଲା ଆଉ।
ନିଦ କଟିଛି ଆଉ ଏବେ ଆଖି ଟାପା ପୋଡୁଛି।
ଓହୋ। ଆଉ ଆଖି କଣ କାଇଁ ପୋଡୁଛି?
ନିଦଟା ଆହୁରି ହେଇଥାନ୍ତା ଆଉ ଟିକେ ହେଇପାରିଲାନି।
ଓହୋ। ଆଉ ମୋ ନାନା କଲ କରିଛନ୍ତି?
ନା କରିନାହାନ୍ତି ମୁଁ ମେସେଜ ଦେଇଥିଲି କାହିଁ କିଛି କରିନାହାନ୍ତି।
ଓହୋ। ଆଉ ମତେ ଯେତେବେଳେ କଲ୍ କରିବାକୁ ମାନେ ମୁଁ କରେ କି ତମେ କର ମତେ ମେସେଜ କରିଦବ ମୁଁ କ ଦେବି ଆଉ। ସେ ସବୁବେଳେ ଫ୍ରି ଅଛି। ହଁ। କିନ୍ତୁ ଏଇ ସୋମବାରଠୁ ଟିକେ ଆମ କଲେଜ ଟା ଖୋଲିଯିବ। ମୁଁ ଚାରଟା ବେଳେ ଫ୍ରୀ ଥିବି।
ଚାରିଟା ଏ ଏବେ ଯାଏ ତମେ ଫ୍ରି ଅଛ ତ? ର
ହଁ ହୁଁ। ହଉ କାଲି କଲ କରିବି ଉଠେଇବ ଆଉ।
ରାତିରେ ଖାଇବା କଣ? ରାତିରେ ଖାଇବା କଣ?
ଆମର ଅଛି ମୋ ମା ହଉଛି ପୋ ଏଇ ଯୋଉ ପୋଟଳରେ ଯୋଉ ତେଲର ଛାଣି ଯୋଉ କରନ୍ତିନି। ଯୋଉ ମଇଦା ପକେଇକି ପୋଟଲ ଚପ୍। ହଁ। ସେଇଟା ସେଇଟା ଖାଇସାରିଲଣି ସନ୍ଧ୍ୟାବେଳେ। ଆଉ ଜି ରାତିରେ ମାଛ।
କଣ ତମେ ଦିନରେ ପ୍ରସାଦ ଖାଇକି ଆସିକି ରାତିରେ ମାଛ ଖାଇବ?
ହଁ ଯାଇଥିଲ। ମୁଁ ଏଠି ଘରେ ଥିଲି। ଆଉ ଛତୁ ତକାରୀ। ସେଟା ଯାଇ ରାମେଶ୍ଵରୀ ପାଖରେ ହେଇଥିଲା। ଆଉ ଏଇଠି ଘରେ ସେଇଠୁ କଣ ଅଛି। ମୁଁ ତ ସେମ୍ କିଛି ବାରେନି। ଆମ ଘରଠୁ ଗୋଟେ କିଲୋମିଟର ହବ ଜମା।
ଆଉ ଗୋଟେ କିଲୋମିଟର ଠାକୁର ଦେଖେ। ଦେଖାହଉନାହାନ୍ତି?
ହଁ। ଆଉ ଦିଦି ଯୋଉ ତମର ରାତିରେ କଣ ଖାଇବ ହେଇଛି?
ଆମର ରୁଟି ହଉଛି। ତାହା ତ ଲଗେଇ କଣ ଖାଇବା ମୁଁ ଦେଖିନି ଶୁଇଥିଲି। ନା ମୁଁ ଶୋଇବା ବୋଉ କରୁଛି ବା।
ହ ତମେ କହିବେ ଆଉ ତମେ ଏବେ କଣ କଣ ଶିଖିଛ?
ମୁଁ ଖାଇବା ବନେଇଦେବି ମାନେ ଠିକଠାକ ସବୁ ବନେଇଦେବି ସବୁ ଜାଣିଛି ମୁଁ।
ବଡବୋଉ। ସବୁ
ନନ ଭେଜ ବି କରିଦେବି।
ଯାାଉ ମୁଁ ଭାବିଲି ତମ ମାମାଙ୍ଗରେ କହିଛନ୍ତି ତମେ ବୋଧେ ଶିଖିିନ ବୋଧେ।
ନାଇଁ ମୁଁ ଶିଖିଛି ମତେ ଭଲ ଲାଗେ କରିବା ପାଇଁ କିନ୍ତୁ ମୁଁ କରେନି। ଗୋଟେ ଥର କରିବ ନା ତା ସହିତ ଆମକୁ ଆଙ୍ଗୁଠି ଦେଖାଯାଉ ବାହାଘର ସେଇ ଗୋଟେ ଥର କରିହବ ନା ବସେ ଗୋଡେ ଦେବେନି।
ଓହ ସେଇ କଣ ଆଇଲାରୁ ବାହା ହେଇଯିବ। ଯେତେଲେ କହିବ ମୁଁ ଗ ସେଥିେବେଳେ ମୁଁ ଗୋଟେ ଥର କରିବି ଆଉ ସବୁବେଳେ ଉଁ ତ ଶାଶୁ କରିଦେବି ଆଉ।
ଓ ହ ହ।
ତ କାଲି
କଣ କହିଲ।
ଜ କରିଁ ମତେ କହିଲ
ତମ କଥାରେ ଗିଟାର ବାଜିଲାଣି ହଁ। କହ ହେଲା।
ସେ ହଁ ତୁବୁ ନହବ ଦିଦି ତୁମା
ହଁବିକା ଶୁଭିଲା କୁହ
ଓହୋ ସେ କଲ୍ କରିଥିଲି ମୋ ସାଙ୍ଗ କହିଲା ତତେ କଣ ଙ୍କ ରୋଷେଇ ଆସିଛି ମୁଁ କହିଲି ମତେ ଟୋଟାଲି ରୋଷେଇ ଆସିନି ସେ କହିଲା ତାହରେ କରିବୁନି ବାହା ହେଇ ସେ କରିବ ମୁଁ ଗହଲିି ମୁଁ ଯୋଉ ସେ ଗୁ ଏପରି ହଁ ଠିକ କର ରୋଷେଇ ପାଇଁ ପାଇଜା ହଁ ଗଭଣ୍ଣମଣ୍ ଚାକିରି କଲେ କ ଅଛି ମୁ ପଇସା ଖାଇବୁନା ଥୋଡି ସେ ରୋଷେଇଆ କରିଦବ ରୋଷେଇ କରିଦବ ମୁଁ ଖାଇମି ପିମି ଶୋଇମି
ହଁ ସେଇୟଆ ହିଁ କରିବ ଠିକ ଅଛି ମାନେ ତମେ ଦେଖିଛ ନା ଦେଖିବ ଆଗକୁ
ନା ନା ଦେଖ ଦେଖା ଦେଖି ନାହିଁ ଦେଖିବା ଆଉ ଆଉ ଆଜି ସବୁ ତମ ଭଲ
ହଁ ଆଜି ସବୁ ଭଲ କିନ୍ତୁ ମୋ ଦେହଟା ଟିକେ ଅସୁସ୍ଥ ହେଇଯାଇଛି
କଣ ହେଇଛି? ଅସୁସ୍ଥ କ ପାଇଁ ପାଗ
ଲାଗୀଛି
ପ ଚେଞ୍ଚ କୁ ମାମଲି ଘର ବୋଉ କହୁଥିଲା ଆ ଆମର କଣ ଜାଗା ଥୁଆ ହେଇଚି ଆଉ ରାତିରେ ଟିକେ ପକୁଡି ପକୁଡି ଛାଣି ଖାଇଦିଅ ହୁ ତାପରେ ଉ ସେଇପଡ
ହଁ ହଁଁ ନିଦ ଲାଗୁଛି କାଲି ଖୋଜୁଛି କେମେ ଶୋଇ
ଦିଦି ଏଉଠୁ ତମ ଘରଟା କେତେ କିଲୋମିଟର ହବ ମାକ୍ସିମମ୍
ଆମର ବୋଧେ ମତେ ଲାଗୁଚି
ହ
ଆ ଆ ସାତ ଆଠ କିଲୋମିଟର ଭିତରେ
ସାତ ଆଠ କିଲୋମିଟର କମ୍ପୁଟର ଯାଉଛି ଦିଦି ଆଗ ଅ ହ ଯାଇନା ହ
ହଁ ଯାଇଛି ମୁଁ କରିଥିଲି ଇଏ ଟାଇମ ବେଳେ ଗ୍ରାଜୁ
ଆ ଦିଦି ତମେ କେତେ ଭାଇ ଭଉଣୀ? ଲ
ଆମେ ଦି ଜଣ
ଦି ଜଣ ମାନେ ସିଷ୍ଟର ପୁଣି ଭାଇ
ଭାଇ ଭାଇ ମୁଁ ହଁ
ଓହୋ ବହୁତ ତ ଝଗଡା କରୁଥିବ
ନା ଝଗଡା ଆମର ନାହିଁ
ମାନେ ତମ ଝଗଡା ଟୋଟାଲି କରନି କିନ୍ତୁ କିନ୍ତୁ ମୋ ଭାଇ ମୋ ସବୁବେଳେ ମାଡଗଳ ଲାଗୁଛି ଆସେନି
ମୁଁ କିନ୍ତୁ ମୋର ଗୋଟେ ଭଉଣୀସେତ ଝଗଡା କରେ ଡେଲି
କଣ କରିବି? ନା ମୁଁ କହୁଥିଲି ମୋଠୁ ଆସି କୁସ୍ତି ବିଦ୍ୟାର୍ଥ ଶିଖିଥାନ୍ତ, କେମିତି କଣ ଝଗଡା କରାହବ। ସବୁବେଳେ ଆମେ ଟିକେ କଥାରେ ଖାଲି ଝଗଡା, ମାଡ ଗୋଳ ଚାଲିଚି। ପୁରା ପୁରା ମୋର ମୁଣ୍ଡ ହିଟ୍ ହେଇଯିବ। କିଛି ହୁଏନି?
ମୋ ମୁଣ୍ଡ ହିଟ୍ ହୁଏ
ହୁଁ, ତମର ହଁ, ମୁଁ ତ ସମସ୍ତଙ୍କ ସହ କରେ।
ମୋ ସାଥିରେ କରିବ?
ହଁ।
କଁ ପାଇଁ କରିବ?
ମତେ ଭଲ ଲାଗେ ଝଗଡା କରିବା ପାଇଁ। ଗୋଟେ ରିଜିନ୍ କଣ ଜାଣି
ଏହେ ରିଜିନ୍ କହିବି ମୁଁ।
ହୁଁ। ନାଇଁ କହୁଥିଲ କାଲି ଗୋଟେ ଗୀତ ବୋଲିବ, ଗୋଟେ ଗୀତ ବୋଲ ଓଡିଆ ଗୀତଟେ।
କୋଉ ଗୀତ କୁହ, ତମ ଫରମାଇଶ ରେ ମୁଁ ଗାଇବି।
ଅଁ, ଗୋଟେ ମିନିଟରେ ଗୋଟେ ଗୋଟେ ଗୀତ ବୋଲିଦିଅ ପଦେ।
ତୁ ମେଘ ହେଇ ଯା
ହଁ ମଲ ତ ବୋଲୁଚ। ନର୍ମାଲ ନାହିଁ ଏଇ
ସେଟାରେ ଗୋଟେ ମୋର ମୋର ଅନୁଭବ ଟା ଗୋଟେ ଅଲଗା ପ୍ରକାର ଆସିବ। କଣ ଗାଇବି, ଶୁଣିବ, ଭଲ ଲାଗିବ।
ହଉ ଦିଦି। ଆଉ ଏଇ ଲାଗି ଆମର ଏଇ ଜଷ୍ଟ ଡ୍ୟାନ୍ସ ମାନେ ନାଚ ପାଛ ଫାଚ ହେଇକି, ଠାକୁରଙ୍କୁ ନେଇକି, ଏଇ ଲାଗେ ଗଲେ। ଶିବ ପାର୍ବତୀଙ୍କୁ, ବଢିଆ ହେଇଚି।
ଉଠେଇବ କଣ, ତମେ ଦେଖେଇଲନି କିଛି କଲନି।
ମୁଁ, ମୁଁ ଆଜି ଷ୍ଟାଟସ ପକେଇଦେବି, ଦେଖିବ ଆମ ଗାଁ ରେ କେମିତି କଣ ହୋଉଛି।
ଠିକ ଅଛି, ଆଉ ତମେ ଡ୍ୟାନ୍ସ କଲ କି କଲନି?
ଆଁ ମୁଁ
ମୁଁ ଡ୍ୟାନ୍ସ କରିନି। ସେମାନେ ସବୁ ମାନେ ଗୋଟେ ଅଲଗା ୟୁନିଫର୍ମ ପିନ୍ଧିକି ଆସିକି ମାନେ ତାଙ୍କର ପା ସବୁ ସେଇଠି ମିଶିକି ଡ୍ୟାନ୍ସ କରୁଥିଲେ। ସେଥିପାଇଁ ମୁଁ କଲିିନି ଆଉ। ଆଜି ତମର ସେଠି କିଛି ହଉନି?
ତମେ ଗୋଟେ ସାଇଟ୍
କରିବା ଆଉ, ତମ ଦି କିଛି ହଉନି?
ନା ଆମର ଏବେ କିଛି ନାହିଁ। ଆଗକୁ ଅଛି ଯୋଉ ଖୁଦୁରୁକୁଣୀ ଓଷା ଠାରୁ
ଯଉଠି ଖୁଦୁରୁକୁଣୀ ଓଷା ତମର ସେଠି କେତେ ଦିନ ହୁଏ।
ପାଞ୍ଚ ପାଞ୍ଚ ପାଳି ହୁଏ ବା ତମର।
ହଁ, ଆମର ଏଟି ପାଞ୍ଚପାଳି ହୁଏ। ତାପରେ ଲାଷ୍ଟ କୁ ଯୋଉ ଲାଷ୍ଟ ପାଳିଟା ସେଟା କୁ କଡି
ମାନେ ତମର ମେଢ ହୁଏ କି? ଏମତି ଯୋଉ ମୁ ମାନେ ଏ ଆ କଣ କୁହନ୍ତି? ମେଢ ହୁଏ କି ତମର
ମାନେ ଆମର ଗୋଟେ ସାହି ରେ, ଆମର ପାଞ୍ଚଟା ସାହି ଅଛି। ଆମର ଗୋଟେ ସାହି ରେ ଦଶ କୋଡିଏ ଟା ମେଢ଼। ଆମର ଏ ଯୋଉ, ଏଇ ଗୋପାଳପୁରରେ ଖୁଦୁରୁକୁଣି ଫେମସ।
ଓହୋ ଆମର ଯୋଉ ଆମର ଯୋଉ? ଦି ସାହିରେ ଖୁଦୁରୁକୁଣୀ ଓଷାଟା ହୁଏ। ଆମର ଠାକୁର ଯିଏ ମାାନସିକ କରି ସେ ଅନୁସାରେ ତାଙ୍କର ଠାକୁର ଦେବେ। ଯେତେଟା ଠାକୁର ନାହିଁ, ସେତେଟା। ଆମର ତ ଅଧିକ ଠାକୁର ହୁଏ। କେତେଟା ପଚିଶ ଟା ଠାକୁର ହୁଅନ୍ତି।
ଓହୋ ଆମର କେମିତି ହୁଏ ଜାଣିଚ ଆମର ମାନେ ପର୍ସନାଲ ନେଇକି ମାନେ ଉ ଆମର ଏ ଏଇ ପାଖରେ ଆମର ଯେତିକି ଅଛନ୍ତି, ସେତିକି ନେଇକି ପଇସା ତୋଳେଇକି ଭୋଜି ଭୋଜି କରିକି ମେଢ କରିକି ଗାଁ ବୁଲନ୍ତି।
ନାଇଁ ଆମର ତ ଭୋଜି ହୁଏ, କିନ୍ତୁ ଓ ଆମର ଲାଷ୍ଟ ପାଳି ଟା ଭୋଜିହୁଏ। ମାନେ ପଇସା ଯିଏ ଯାହା ଖୁସିରେ ଦବ ଦବ ଆଉ ଘର ପିଛା ଚାନ୍ଦା ହୁଏ ତିନିଶହ ନହେଲେ ଦୁଇଶହ। ବଜେଟ ଦେଖିକି ଚାନ୍ଦା ହୁଏ। ହୁଏ।
ମୋର ଜାଣିଛ ନା ଆମର ମାନେ ହଜାର ଟଙ୍କା ପାଖ ପାଖାପାଖି ନିଅନ୍ତି। ସାତ ମୋ ଆମର ମୋର ନିଅନ୍ତି ସାତଶହ ପଚାଶ ନଉଛନ୍ତି।
ନାଇଁ ଆମର ତ ଘର ପିଛା ଯାହା ଦେବେ। ପୁଣି ପର୍ସନାଲ ଯ କଲ ଯିବ ସବୁ ଦାଦା ମାନଙ୍କୁ ଅପା ମାନଙ୍କୁ କଲ ଯିବ। ଅ ଯାଉ ଯୋଉମାନେ ନୂଆ ନୂଆ ବାହା ହେଇଥିବେ ସେମାନଙ୍କୁ କଲ ଯିବ। ସେମାନେ ଦେଇଦିଅନ୍ତି। ସେ
ଆହା ଆହା ଭଲ ମାନେ ବଡ ଆକାର ଏଇଟା ହୁଏ ନାହିଁ।
ହଁ ଆମର ଟିକେ ହୁଏ। ଆଉ ଦୁର୍ଗା ପୂଜା ଟା ସବୁଠୁ ବଡ ଆକାରରେ ହୁଏ।